ହେଲୋ।
ହାଲୋ।
ହୁଁ,
କଣ କରୁଛନ୍ତି?
କଣ କରିବା? ଏଇ ପୁଅ ଝିଅ କୁ ଧ- ଧରିକି ବସିଛି ଆଉ।
ହଁ, ହଁ, ବର୍ଷା ପାଣି ହଉଛି ନା।
ବର୍ଷା ନା, ହଁ ହଉଛି ସେମିତି ଅଳ୍ପ ଅଳ୍ପ କିରା।
ଓ ହଁ।
ହୁଁ, ସାର ଟା ଦେଇଦେଇଥିଲା, ଦେଖିଲା ବେଳକୁ ପୁଣି ବର୍ଷାଟା ହେଇଗଲା।
ଆଉ ରୋଷେଇ?
ରୋଷେଇ ସଇଲାଣି ଆଉ ଖାଲି ଟିକେ ହଉଚି, ଇଏ ହଉଚି ତ ପୋଇ ରାଇତା। ସେଇଟା ଏଇ ମୋ ନଣଦ ଯିଏ ହେବ, ସିଏ ଘରୁଛନ୍ତି। ଆଉ ସେଥିପାଇଁ ତାଙ୍କ ପୁଅ କାନ୍ଦିଲାଣି ତାକୁ ମୁଁ ଧରିଛି, ଇଆଡେ ଝିଅ ତାର ଖେଳୁଛି ତା କତିରେ ବସିଛି ଆଉ।
ହୁ ହଁ,।
ହୁଁ,।
ଖାଇନାହାନ୍ତି?
ସଖାଳ ଖାଇବାଟା ହେଇଯାଇଛି ନା, ସକାଳ ସମସ୍ତେ ଖାଇସାରିଛନ୍ତି। ଖାଲି, ଗରମ ଭାତକୁ ଖାଇବେ। ସକାଳେ ନା ସେ ଯୋଉ ମାଛ ଚୁନା ମାଛ ଛଙ୍କା ହେଇଥିଲା ତ, ସେଇରା ସମସ୍ତେ ଖାଇଦେଇଛନ୍ତି ଦି ଦି ଟା।
ହୁଁ ଆପଣଙ୍କ ଆଡେ ଗୋଟେ ଚୁନା ମାଛ ପ୍ରବଳ ଅଧିକ ହଉଚି ନା କଣ?
ହଁ।
ସେଇଥିପାଇଁ ଆଉ।
ହୁଁ- ହୁଁ -ହୁଁ ତମେ କଣ୍ ଖାଇଲଣି?
ହଁ ଭାତ ଖାଇସାଇଲିଣି।
ଖାଇସାଇଲଣି ହୁଁ -ପଖାଳ ନା କଣ?
ପଖାଳ।
ହୁ ହଁ।
ଆମର ସବୁବେଳେ ପଖାଳ।
ହୁଁ- ହୁଁ-ହୁଁ। ଆମ ଘରେ ବି ସେମିତି ସବୁବେଳେ ପଖାଳ କିନ୍ତୁ ଏଠି ତାଙ୍କର ଟିକେ ସକାଳେ ଯାହାର ଇଚ୍ଛା ହେଲା ପଖାଳ ଖାଇଲେ ନହେଲେ ଗରମ୍ ସବୁ।
ଉହୁ।
ହୁଁ ପଖାଳ ବଲେ କଣ ଏଇନା ଟିକେ ଗରମ୍ ସିଜିନ୍ ଟା ଚାଲିଚି ନା ଗରମରା ଖାଇ ହଉନି ସେଥିପାଇଁ ଟିକେ ସମସ୍ତେ ପଖାଳ ଖାଉଚନ୍ତି ନହେଲେ ତାଙ୍କର ଗୋଟ୍
ହଁ ଆଉ।
ନ- ହଁ।
ନହେଲେ ଆମର ଖରା ହଉ ବର୍ଷା ହଉ ଶୀତ ହଉ ପଖାଳ ଟା ନିହାତି ହବ।
ନଉନ ଆକୁ ଟିକିଏ। ହଉ ହଉ ହାଲ।
ଆଜ୍ଞା ଆମର ଖରା ହଉ ବର୍ଷା ହଉ ଶୀତ ହଉ ପଖାଳଟା ନିହାତି ହେଇଥିବ।
ହୁଁ।
ଉଁ-ହଁ-ହଁ।
ମତେ ତ ପଖାଳଟା ଭଲଲାଗେ। ମତେ ଗରମ୍ ଟା ପସନ୍ଦ କରୁ ପଖାଳ ସାଙ୍ଗଗୁ ଟିକେ ଦଳା ଦଳି ହେଇଥିବ ଭାତ ତ ଉଡିଯିବ ଆଉ। ହୁଁ -ସେ ଭଜାକୁ କିଏ ପଚାରେ।
ପୁଅ କଣ ପାଇଁ କାନ୍ଦିଲାଣି।
ନାଇଁ ଏ ଝିଅ ଟା।
ଓହୋ।
ମୁଁ ୟାକୁ ଧରିଚି ନା ତାକୁ ଧରୁନି ହେଇଥିପାଇଁ ଛାଟିପିଟି ହଉଚି ବିଛଣାରେ।
ଆ ଦେହ ପା ସମସ୍ତଙ୍କ ଭଲ ଅଛି। ଉଁ ହୁଁ
ଆଁ ତମେ ରୋଷେଇ କରିଥିଲ ନା ତମ ମାମା?
ନା ବୋଉ କରିଦେଇଥିଲା।
ହଁ -ହୁଁ
ଆଉ ତ ଭଲ ଲାଗିଲାନି ସକାଳେ ଶୋଇପଡିଥିଲି ବଉ ତାଙ୍କର ସେ ରୋଷେଇ କରିଦେଲେ।
ଓହୋ।
ସେ ତାଙ୍କର କରିକୁରା ଦିଅନ୍ତି। ହଁ।
ବର୍ଷା ଜୋରରେ ହଉଛି ନା ଫିସି ଫିସି?
ନାଇଁ ଏ ଅଳ୍ପ ହଉଛି। ବେଶି ଜୋରେ ନାହିଁ।
ଉୁଁ -ହୁଁ।
ହୁଁ ହେଁ ଲୁଗା ଟିକେ ଶୁଖେଇଥିଲି, ଏଣେ ପାଣି ମରା ଟିକେ ହେଇଯାଇଛି ଶୁଖୁନି ବି ଠିକ୍ ସେ ହେରା ଆଣିକି ଘରେ ପକେଇ ଦେଇଚି। ତ କଣ କରିବୁ। ହୁଁ- ଉଁ ସେ ଝିଅ କପଡା ସେ ଲୁଗାପଟା ସବୁ ସେମ ଘରେ ପକେଇ ଦଉଛି।
ହଁ
ଫ୍ୟାନ ପବନରେ ଶୁଖିବ। ହେଲେ ତା ଯେମିତି ଖରା ଟା ଖାଇକି ଯେମତା ହବ ହଇ ଏ ଏଥିରେ କଣ ହବ ନା? ଯେମିତି ହେଲେ ଗ୍ୟାସ କରିବ କପଡ଼ା।
ହୁଁ ହୁଁ ଆଜି ରୋଷେଇ କଣ କରୁଛନ୍ତି?
ରୋଷେଇ ବା କହିଲେ ନା ମାଛ ହବ। ଯୋ ଚୁନାମାଛ ଅଣା ହେଇଛି। ହୁଁ। ସେ ହବ ଆଉ ପୋଇ ଘାଣ୍ଟ ହଉଛି। ତା ମାମା କରୁଛନ୍ତି ଆଉ।
ଉଁ ହୁଁ।
ହୁଁ ସିଏ ଆସିଲା ମୁଁ ଯିବି ପୁଣି
ଓହୋ। ହଁ ଜଣେ ଛାଡ଼ ଖା ନ ରହିଲେ ଆଉ ଜଣେ ରୋଷେଇଟା କେମିତି କରିବ ଯେ?
ହଁ ଏଇ ପୁଅ ଯେହେତୁ ସାତ ମାସର। ଆଉ ଝିଅ ଟା ଏଇ କାଲିଠୁ ତାର ଚାରି ଚାଲିବ।
ଓହୋ।
ହୁଁ ଏ ଝିଅ ଟା ଥାଉ ତାର କିଛି ନାଇଁ। ତା ବି ସଦସୁଧାନ ସେ ଖେଳିବ ତା ଟିକେ କରାଉଛି ପେଟଉଛି ସେଥିପାଇ ଟିକେ କାଁଉ କାଉଁ ହଉଛି ନହଲେ ତାର କିଛି ନାହିଁ। ଏଇ ପୁଅ ଟା ଯେ ସାତ ବର୍ଷ ହେଲାଣି ସି ଟିକେ ହମ୍ବୁଡ଼ିଲା। ସେ ତାପରେ ଆଉ ଉଁଚା ଥିଲା ସେ ହାମ୍ବୁଡ଼ି ହାମ୍ବୁଡ଼ି ପଳଉଚି। ତାପରେ ଯାହାବି ପଢିଥିବ ପାଟିରେ ପୁରେଇଦେବ। ତ ସେଥିପାଇଁ ତାକୁ ଟିକେ ଜଗିକି ଧରି ବସିବାକୁ ପଡୁଛି।
ଛୁଆଙ୍କୁ ନ ଜଗିଲେ ହବ।
ହୁଁ
ଛୁଆଙ୍କୁ ନଜଗିଲେ ସେ ହବନି।
କିଏ କୁଆଡ଼ୁ କଣ ପାଟରେ ପୁରଇ ଦେବ ଏଇଠି ନଥିବେ ଜାଣିଥିବ ଖାଲି ଗୈଡ଼ୁଣି କାଚିଣ୍ଡି
ହଁ, ହଁ ଏକାଚେଣ୍ଡି ଫାଚେଣ୍ଡି ତାପରେ ବର୍ଷା ଦିନଟା ଛୁଆଙ୍କୁ ଟିକେ ଅଧିକା ଜଗିବାକୁ ପଡ଼ିବ।
ହୁଁ, ହୁଁ।
ଛୋଟ ଛୁଆ ତାଙ୍କର କଣ ଅଛି? ସିଏ ଆଉ ଜାଣିଚନ୍ତି ଆମେ କୋଉଟା ପାଟିରେ ପସେଇଲେ କଣ ହବ?
ହଁ କୋଉଟା ଭଲ ମନ୍ଦ କଣ ସିଏ କଣ ଜାଣିଚନ୍ତି ହୁଁ। ଆଉ କଣ ଆଜି ଖାଇଚ କଣ?
ଆଜି ଆମର ହେଇଥିଲା କଲରା ଆଳୁ ତାକୁ ରାଇ କରିଦେଇଥିଲେ।
ହୁଁ।
ଆଉ ଝୁଡ଼ଙ୍ଗ ଆଳୁ ଭାଜି ଦେଇଥିଲେ।
ଓହୋ ଆଉ ଗାଧୁଆଳେ କଣ ଖାଇବ?
ସେ ଗାଧୁଆବେଳେ ଏଇପା ଖାଇବା ଏଇଟା।
ହୁଁ।
ସକାଳେ ଜଳଖିଆ ପତ୍ର ଖିଆଇଥିଲା ଗାଧୁଆଳେ ଖାଲି ଏଇଟା ଖିଆଇଥିଲା।
ହଁ ଅଁ ତାହାନେ ଆଇଁଷ ଫାଇଁସ କିଛି ହେଇନି?
ନାଇଁ ମୋ ସାନ ଶାଶୁ ସିଏ, ତାଙ୍କର ସେଟିକେ ଅନୁକୂଳ ଦିକ୍ଷା, ଶୁକ୍ରବାର ଖାଇବେନି ସିଏ ସେ ଯେହେତୁ ଶୁକ୍ରବାର ଖାଆନ୍ତି, ଆମେ ସବୁ ସାଙ୍ଗ ହେଇ ଖାଉ ସାନ ଶାଶୁ, ମୁଁ, ବୋଉ, ମୋ ଗୋସେଇଁ ଶାଶୁ ଆମେ ସବୁ ସାଙ୍ଗହୋଇ ଖାଉ। ସାଙ୍ଗହୋଇ ଖାଉ ତାପରେ ସେଯେହେତୁ ଖାଇବେନି ଆଉ ଆମେ ଆଉ ଖାଇବୁ
ହଁ ସେହେଠି ଜଣେ ଖାଉନଥିବ ଆଉ ତମେ କେମିତି ଖାଇବ?
ଅଁ ହଁ ତା ତଥାପି ଗୋଟେ ଗୋଟେ ଶୁକ୍ରବାରିଆ ଦିନ ସେକୁହନ୍ତି ତମେ ଖାଇଦିଅ ମୁଁ ଅଲଗା ଖାଇମି।
ହୁଁ।
ସେଇଥିପାଇଁ ସାଙ୍ଗ ହେଇ ଖାଉତ, ଆଉ ସେଇଥିପାଇଁ ଆଇଁଷ ପତ୍ର ହବ, ଯାହା ହବ ରାତିକି ହବ। ତାପରେ ସାରବି ନାଆନ୍ତି ଡ୍ୟୁଟି ଯାଇଚନ୍ତି, କଣ କରିବୁ ଆଇଁଷ।
ହୁଁ ହୁଁ ହୁଁ ହୁ ହଁମ ଜଣେ ସେଠି ଖାଉନଥବ, ତମେ ସେମିତି ଖାଇବ ସେଠି?
ତାପରେ ଗରମ ଭାତ ହେଇଥିନେ ହଁ ଗୋଟେ ନିହାତି ଆବଶ୍ୟକ ପଡ଼ିଥାନ୍ତା। ହଁ ହଁ।
ଏଟା ସବୁବେଳେ ଖାଇବାବି ଠିକ୍ ନୁହେଁ।
ନାଇଁ ଗରମ ଭାତ ହେଇଥିନେ ଯାହାବି ହେନେ ଏମାଛ ହଉ ଚିକେନ୍ ହଉ ଚାହିଁବି ହେନେ ଟିକେ କ ମାନେ ଭଲ କରିଥାନ୍ତା ଭଲ ଲାଗିଥାନ୍ତା ଖାଇବାପାଇଁ, ପଖାଳ ଭାତରେ କଣ କରିକି ଖାଇମୁ
ତଥାପି ସାର୍ ରହିନେ ରବିବାରିଆ ରହିନେଁ ସେ ଆଣନ୍ତି ଚିକେନ୍ ଫିକେନ୍ କହିବେ କଷିଦବ ମୁଁ ପଖାଳ ଭାତରେ
ହୁଁ।
ଅଁ ହଁ।
ବାର ହେଇଚି ମାନେ, ସେଆଇଁଷ ନହେନେ ଖାଇବେନି, ହୁଁ।
ବର୍ଷା ହେଇକି ବି ଗରମ ଟା କେତେଯୋର ହଉଛି, ରହି ହଉନି ଟୋଟାଲୀ
ସେଟେବେଳେ କଣ?
ହୁଁ ଉଁ
କଣ କିଲୋ ବାଇଆଣି ଏମିତି ହଉଛୁ, ଉଁ
ହୁଁ କେତେ ଜୋରେ ପାଟି କରୁଛନ୍ତି। ହୁଁ ହୁଁ ଚିଲଉଛନ୍ତି ଖାଲି।
ଏ ଥରେ କମ୍ପେଇପୁରା, ଫଟେଇଦବ ଘର। ଉଁ ଓ ହ ହଏ ହଏ। ସାଙ୍ଗ ଦେଖ ଦେଖ ଦେ ଦେଖ ଏଇ ନେଇଯ ଭାଇ କୁ, ତମ ମୋ ମାମା ମତେ ଧରିବେ। ଆ କରୁଚି ହୁଁ ହୁଁ ହୁଁ। ଆ
ଆପଣଙ୍କ ଆଡେ ବର୍ଷା ହେଲେ ସାପ ଫାପ ଖୁଛି ଉଠୁଛନ୍ତି ନା? ସାପ?
ସା ସାପ, ଏଇ କଙ୍କଡା ବିଛା ଗୁଡାକ ଏଇଟା ବାହାରୁ ଛନ୍ତି।
ଏ ପ୍ରବଳ ଏଇପଟରେ।
ହୁଁ, ସନ୍ଧ୍ୟା ବେଳେ ବହୁତ ଟାଇମ କଙ୍କଡା ବିଛା ବାହାରୁ ଛନ୍ତି।
କୁହନା ମାନେ ବର୍ଷା ହବ ତ କଙ୍କଡ଼ା ବିଛା ଟି ମାନେ ତୁ ବାହାରକୁ ବାହାରି ପାରିବୁନି ମାନେ କଙ୍କଡା ବିଛା ସେ ସାପ ତୁ ପଦାକୁ ବାହାରି ପାରିବୁନି।
ଏଇରା ଫିନାଇନ ପକେଇଲେ ବି ସେ ଗ୍ୟାସ କୁଆଡେ଼ ପଳଉଛୁ ସେ ତଥାପି ପଳିଆସୁଛନ୍ତି।
ହୁଁ ହୁଁ।
ହୁଁ।
ଏଠି ପ୍ରବଳ।
ହୁଁ। ସେଇରା ଏଇ ଛୁଆ ପିଲା ଘର ନା, ସେଇଟା ଟିକେ ବେଶୀ ଡର, ଆମେ ହେଲେ ଜାଣିପାରିବୁ କୁଆଡେ କଣ ଆଇଲା କଣ ନାଇ ସେ ଛୁଆଙ୍କୁ ଛାଡିଦେଇଥିବୁ, ସେ ଖେଳୁଥିବେ କି ଶୋଇଥିବେ?
ଆ ବର୍ଷ, ବର୍ଷା ଯଦି ଲାଗିଲାଗି ସେ ହେଲା ସନ୍ଧ୍ୟାବେଳୁ ତୁ ନେଇ ତାର କଙ୍କଡ଼ା ବିିଛା କେତେ ଥର ମାରିବେ।
ହୁଁ ହୁଁ ଉଁ ହୁଁ ସେଇରା ଭାରି ଡର।
ହ ପ୍ରବଳ କଙ୍କଡ଼ା ବିଛା।
ହୁଁ। ତମେ ତ ଘରେ ଭିତରେ ରହୁଛ ପଦା କାଇଁ ବାହାରିକି କାଇଁ କଙ୍କଡ଼ା ବିଛା କୁ ଦେଖିବାକୁ ଯିବ।
ନାଇଁ ଘରେ ରହିଲେବି ସଦାବେଳେ ଟିକେ କେତେ ଆଉ ଘରେ ବସିବୁ।
ହୁଁ
ଯେମିତି ସେ ତ ଯାଏ ମୋର କେତେ ତମର କୁଆଡେ ବସିବ ମତେ ଭଲ ଲାଗେନ ଏତେ ସମ ଘରେ ବସିବାକୁ। ମାନେ ଘରେ ଲୋକ ଥିବେ ରହିବୁ ଗୋଟେ ପ୍ରକାର ଏକୁଟିଆର କେତେ ରହିବୁ?
ହଁ। ତ ଘରେ ଲୋକ ଥିଲେ ବି କେତେବେଳେ କେମତି ବସ ସି ଏକାଠି କଥାବାର୍ତ୍ତା ହବ ତାପରେ ଯେଝା କାମ ଯେଝା କରିବ। ଯାହାର କାମ ସରିଲା ସେ ଟିକେ ଫ୍ରି ହେଲେ ଟିକେ ବୁଲି ଆସିବ।
ହୁଁ ତ ଜେଝା କାମରେ ଜେଝା ବ୍ୟସ୍ତ।
ହୁଁ, ତମର ବାଡ଼ିରେ କଣ ପନିପରିବା ଲଗେଇଛନ୍ତି ନାଁ ଲଗେଇ ନାହାଁନ୍ତି?
ହୁଁ ଲଗା ହେଇଛି ଜହ୍ନି ଭେଣ୍ଡି କା ପୁରୀ ଏଇଟା ଲଗା ହେଇଚି।
ବର୍ଷା ଦିନ ପରିବା ତ ଏଇଆ ଲଗାହବ।
ହଁ
ଆମର ତ ସେଇ ବାଇଗଣ, ଭେଣ୍ଡି ଆଉ କଲରା, ଜହ୍ନି ଏଇରା ଲଗାହେଇଚି।
ହୁଁ
ହୁଁ।
ବର୍ଷା ଦିନ ପରିବା କଣ ଲଗା ହବ?
ହୁଁ। ସେଇ ବାଡିଘର ବି ଦିଇଟା ଲଗେଇଥିନେ ହେଇ ନିଜେ ଚଳିଯିବୁ ଆଉ।
ହୁଁ ଆପଣ କଣ ଲଗାହେଇଛିକି ବାଡ଼ିରେ?
ଏଇପା କହିଲି ବାଇଗଣ, ଭେଣ୍ଡି, ଜହ୍ନି, କଲରା।
ଓହୋ, ଆପ୍ ନିଜେ ଲଗେଇଚନ୍ତି?
ହଁ, ଏରା ଲଗେଇଲେ କଣ, ନିଜ ଘର ଯଉ ଆମେ ଯଉ କିଣିକି ଆଣିଥାନ୍ତେ ଜଉ ପରିବା ଟା ଏମତିରେ ଚଳିଯବ ନା।
ହଁ ହଁ, ଆମର ସେଇ ଆମ ବାପା ଲଗେଇଚନ୍ତି ତାଙ୍କର, ସେ ତାଙ୍କର ଲଗା
ହଁ ପରା ଘର ପାଇଁ ବି ଖାଆନ୍ତି ଆଉ ବିକି ଦିଅନ୍ତି ଅଧିକ ଲ
ହୁଁ ହୁଁ। ହଁ ଯେତିକି ଘର ପାଇଁ ରଖିବା କଥା ରଖିକି, ଆଉ ଏରା ବିକିଦେବା, ଆଉ ନଷ୍ଟ କରିବେ କି? ପରିବା କଷ୍ଟ କରିକି କରିଚନ୍ତି, ନଷ୍ଟ କାଇଁ କରିବେ?
ହୁଁ।
ଭଲ ହେଟା କନେ ଦେହ ଭଲ ରହିବ? ହେଁ ପରିବା ବି ଘରେ ହବ, ବି ହବ,
ଆଉ ଯଉ ସେମାନେ ସାର ଫାର ପକଉଚନ୍ତି ସବୁ କଥା, ଆମର ନିଜେ କଲା ବେଳକୁ ସେସବୁ ହଉଚି?
ହୁଁ ହୁଁ। ଏ ନିଜେ ବାଡିରେ କରିଥିବୁ ଗୋଟେ, ଯେତେବେଳେ ମନ ହେଲା ଯୋଉଟା
ଯେତେବେଳେ ମନ ହେଲା ଯିବୁ ତୋଳି ଆଣିବୁ, ହଁ।
ଏଠୁ ମାର୍କେଟ ଯାଇକି କିଣିକି ଆଣିଲା ବେଳକୁ ତା କାଠିକର କଥା।